ପୁରାଢ଼ି ଡାକିବା ହେଇରା ବୋଧେ ନମ୍ବର ଇଏ କରେ ହ୍ୟାଲୋ। ହଁ।
କୁହ ହଁ ଭେରି ଗୁଡ଼୍ ମର୍ଣିିଂ।
ହଁ ଆଜି ସକାଳୁ କାହିଁ ମନ ଭାରି ତାଜା କଣ ମିଳିଛି କି। ମୁଁ ହଁ ହଁ ବସିକି ଏଠି ମୁଣ୍ଡ କୁଣ୍ଡଉଥିଲି ଗାଧେଇ ଯିବି ବୋଲି।
ହଁ ହଁ।
ଆ ସକାଳୁ ମାଇଣ୍ଡ ପୁରା ଫ୍ରି ଅଛି ଆଉ।
ନାଇଁ ଫ୍ରି ଫ୍ରି ନାଇଁ ଏଇ ଆଜି ଝିଅ ପୁଅ ଜମା ସ୍କୁଲ ଗଲେଣିି ତ ଭଲ ଲାଗୁନି।
କଣ ହେଇଛି ତାଙ୍କର କି?
ନା ପୁଅ ଟା ଝିଅକୁ ଆକ୍‌ଚୁଏକି ଆଲି ଥଣ୍ଡା ପୁଅକୁ ଥଣ୍ଡା ହେଇଥିଲା ଭ କମିଯାଇଛି କିନ୍ତୁ ଝିଅକୁ ଟିକେ ଥଣ୍ଡା ହେଇଛି ନହେଲେ ସେ ସ୍କୁଲ ଯିବା କେବେ ବନ୍ଦ କରେନି। ତାର ଟିକେ ଟଂଶ୍ଲିକ ହେଇଚି ସେ ମେଡିସିନ ତାର କାଲି ହେଇଚି।
ଓହୋ ମେ ଆଉ ଟିକେ ଲୁଣ ପାଣି କୁଳି କରିବାକୁ ଦେଇଦିଅ।
ହଁ ମୁଁ ଏବେ ତାକୁ କହିଚି ବ୍ରସ କର ମୁଁ ଲୁଣ ପାଣି ଟିକେ ଦେଇଦବି ମୁଁ ଏତଅସି କି ଠାକୁର ପୂଜା କରି ଯାଇନି। ଆଉ କିନ୍ତୁ ଆଜି ଡେରି ହେଲାଣି। ତାଙ୍କ ପାଇଁ ଉଠିଲି ଅନ୍ଧାରୁ ରୁଟି କିି ସୋଲା ଟିକେ ଏ ଯୋଉ ଥିଲା କଲି ଛଣାରୁୁଟି ଟିକେ କରିବି ନେଇକି ନା ଯିବେହାରି ଦେଖିଲା ଅଳସିକି ହେଟୁ କହିଲେ ରୁଟି ରୁଟି ନବୁ ଆଉ ଉଠିଲାନି ଝିଅ କହିଲା ନାଇଁ ମାମା ମୋର ଟଂଶ୍ଲିକ ହେଇଚି ଆଉ ମୁଁ ଯା ପାରିବିନି ତାଠୁ ଦେଖିକିନା ପୁଅ କୁ ସକ୍ସ ପିନ୍ଧେଇ ସାରିଥିଲି ଗଞ୍ଜି ଚଡି ପିନ୍ଧେଇ ସାରିଥିଲି ୟୁନିଫର୍ମ ପିନ୍ଧିଲାନି ଜମା
ଛଣା ରୁଟି ଛଣା ରୁଟି ମାନେ ପୁରୀ ବୋଧେ କା ନାଁ ପଡିବ ଆଉ।
ଆମ ଶଶୁରଙ୍କ ନାଁ
ହଁ ଶଶୁରଙ୍କ ନା ହଁ ହଁ ଆ ଯାହେଲେ ଆଉ ଗୋଟେ ବା ଅଭ୍ୟାସ ହେଟା ଗୋଟେ ହେଇଯିବ ପାଟିରୁ ବାହାରିବନି ହଁ ହଁ। ଆ ମୁଁ ସେମିତି ତ ଆମ ଶାଶୁଙ୍କ ନାଁ ସେଇ ଯୋଉ ପୂଜା କରନ୍ତିନି? ଖରା ଦିନେ ଶାଶୁଙ୍କ ନାଁ ଯେ ମୁଁ ଆଉ ମୁଁ ସେଇଟାକୁ ହଁ ମୁଁ ସେଇଟାକୁ ଚୁଡି କୁହେ ଆଉ। ଆଉ କଣ କରିବା ଆଉ ଯାହାହେଲେ ସେମାନେ ବଡ ଲୋକ ସେତେବେଳେ ଗୋଟେ ତ ଆମର ପ୍ରଥା ଅଛି। ପ୍ରଥା ଟା ଅଛି ଆଉ ହଁ।
ମାନେ ଆମେ ଯାହାର ମାନିବା ଦରକାରେ
ଆମେ କାହିରି ନାଁ ଟା କହିଲେ କଣ ଆମେ ଉପରକୁ ଉଠିଯିବା। ହଁ ଆ ନା ଯୋଉଠି ନାଇଁ ଯୋଉଠି ନିହାତି ଦରକାର ନ
ସେଟା ଅଲଗା ଯିଏ ଟିଚର ଅଛି ସେ ପଢେଇବ ସବୁ କହିପାରିବ ଆଉ ଯୋଉଠେ ଆମେ କୁଆଡ ଯାଇଚ ଅଫିସିଆଲି ଦରକାର ହେଲା ନିଶ୍ ସରି ଏଗ କହିବା ପାଇଁ ପଡିବ ଆମେ ତ କହିବା କିନ୍ତୁ ତାପରେ ଯେ ଆମେ ଆଉ ଗୀତ ଭଳିଆ ହଁ ମାନେ ରେଗୁଲାର ଯିନ୍ତି କ କଥାଟା ଡାକିବା। ହୁଁ ଆଉ ସକାଳେରେ କଣ ଚା
ଆ ଚା ହଁ ଚା ଚୁଡ଼ା ଭଜା ତାକୁ ପିଇଲି ପୁଣି ଆଉ ଟିକେ ଆଉ ଥରେ ଖାଲି ଯାହା ଟିକେ ପିଇଲି ଏବେ ଗାଧେଇବି ଆଉ ଆଜି ଶୁକ୍ରବାର ସ୍ପେଶାଆଲ କଣ? କଲି ଶୁ ଶୁକ୍ର ଚିକେନ ଆମର ଆଜି ମଛଲି ମଛଲି ଲି ହଁ ନାଇଁ ମ ଏଇ ବ ଏଇ କିଣା ମାଛ ଆନ୍ଧ୍ର ମାଛ ସୁବିଧା ସୁଯୋଗ ସବୁ ଆଉ ନଦୀ ପାଖରେ କିଛି ଏମିତି ନାହିଁ।
ଆଚ୍ଛା।
ଆଉ ଯାହାହେଲେ ତ ଆମେ ଖାଉଛେ ସବୁ ସେଇଗୁରା ଆଉ।
ହଁ ହଁ। କଣ କରାଯିବ ଆଉ କେତେ ବି ହଁ ଯେଉଁମାନେ ସିନା ନଦୀ ପାଖିଆ ସେମାନେ ଦିନେ ଅଧେ ପାଇପାରିବେ କିନ୍ତୁ ଆଉ
ପାଇପାରିବେ ସେ ସେ ଜିନିଷ ଆଜିକାଲି କୋଉ ମିଳୁଚି ଆଉ ହଁ ଆଉ କଣ ମାନେ କାମ ଆରମ୍ଭ ହେଇନି ରୋଷେଇ ଆ ରମ୍ଭ ହେଇନି ତାହଲେ ଆ ଅ ହଉ।
ଆଉ ଯାହା ଜଳଖିଆ ଟିକେ ଦଉଚି ସେ ଅଟା ଟିକେ ଚକ ମାନେ କରିଦେଇଚି ସୋଲେ ଟିକେ ଅଛି। ଆଉ ସେମାନେ ଖାଇବେ ଆଉ ଆମ ମିଷ୍ଟ୍ ର ପାଇଁ ଉପମା ବନେଇ ଦେଇଚି ସେ ଖାଇବେ।
ହଁ ମୁଁ ଟିକେ ଉପମା ଭଲପାଏନି ଉପମା ଜ ଦି ହବ ଚିନି ଯେ ତା ଉପରେ ପୁରା ବୁଣିକି
ଆମେ ସବୁ ସାଧା ଆମ ଶାଶୁ ଘରେ ଆମେ ଯେତିକି ଅଛୁ ଆମେ ସବୁ ସାଧା ଖାଉଛୁ କିନ୍ତୁ ସେଇ ଏଇ ଜଣିଏ ଲୋକ ଯିଏକି ସେ ପୁଣି ଡାଇବେଟିସ୍ ପେସେଣ୍ଟ କିନ୍ତୁ ତାଙ୍କର ସୁଗାର ଫ୍ରି ପକା ହବ।
ହଁ ବିନା ଇଏରେ ମୁଁ ତ ଖାଇପାରିବିନି ଆଦୌ। ମୁଁ ଡାଇରେକ୍ଟ ଚିନି ପକେଇକିନା ଖାଇବି ଆଉ। ଆ ହଁ ଆଉ କଣ ମିଠା ଯିଏ ଖାଇଗଲାଣି ତାକୁ ସାଧା ଖାଇବା ଏତେ ସହଜ ନୁହଁ। ଆଁ ଆଉ ଆଉ ମିଷ୍ଟର୍ ଟିକେ ଖାଇବା ପିୟ ବୋଧେ ଆଉ।
ହଁ ହଁ ହଁ।
ହଁ ହଁ ଖାଇବା ପିଇବା ଲୋକ ମୋର ବି ପସ୍ ସନ୍ଦ ମୁଁ ଟିକେ ଖାଇବା ପ୍ରିୟ ନା ଆହା ହଉ। ଆଉ ଭାଇଙ୍କି ଆମର କହିଦେବେ କେତେବେଳେ ସାଙ୍ଗ ହେଇକିରି ଗୋଟେ ପା ର୍ଟି ଆମେ ଖାଇବା ପିଇବା କରିବୁ ଆ ହଁ ହଁ ଆ ନା ହଁ ଆଉ ତାପରେ
କହିଲି ଛୁଆଙ୍କ ପାଟି ସବୁ ସକାଳଟା ସବୁ
ସା ସେ ସୁଆରେ ଝିଅ ରେଡି ହୋଉଛି ସ୍କୁଲ ଯିବା ପାଇଁ। ତା ପାଖରେ ପୁଅ ବସିକି ଟିକେ ଚଗଲା ହୋଉଛି ମାମା ତାକୁ ଲଗା ପିନ୍ଧା କରି ଦଉଛି ସ୍କୁଲ୍ ଯିବ ବୋଲି। ଖାଇବ ସାରିଲାଣି ତାକୁ ଆ ସଜବାଜ କରିଦଉଛି ଯିବ ସ୍କୁଲୁ। ଡ୍ରେସ୍ ଡ୍ରେସ୍ ପିନ୍ଧା ପିନ୍ଧି କରି ଦୋଉଛି। ଆ ନାତି ନାତି ତ ବସିକି ତାର ଗୋଟେ ସାଇକେଲ୍ ଗଡ଼ଉଛି ବସିକିନା ଏଇ ଖଣ୍ଡିକ ଭାରି ଚ ଗଲା ହଉଛି ନଟ୍ ଖଟି। ଆଁଅଁ ଭାରି ତାକୁ ଭାରି କଷ୍ଟରେ ଆମେ ପାଇଛୁ ଏଇ ଛୁଆ ଟିକି ମାନେ ଜନ୍ମ ହେଲା ଭାରି ଦୁଃଖ ପାଇଛୁ ତା ଲାଗି ଆମେ ମାନେ।
ଏଇ ନାତି ଲାଗି?
ହଁ ଯ ନ୍ମ ହେଲା ଭଲରେ ସିଜରିଙ୍ଗ୍ ରେ ହେଲା ପୁଅ ଟି, ହଁ ସେ ଜନ୍ମ ହେଲା ଜନ୍ମ ଦି ଦିନ୍ ପରେ ତାର ଏମ୍ ତି ଗୋଟେ କଣ ବାନ୍ତି ହେଲା ବାନ୍ତି ପରେ ଟେଷ୍ଟ୍ କଲୁ କହିଲେ ପାକସ୍ ତଳିରେ ଟିକେ ହୋଲ୍ ହେଇଛି ତାକୁ ନେଇକି ଆମେ କିମସ୍ ରେ ମାସେ ପୁରା ରଖିଲୁ ସିଜରିଂ ହେଇଛି। ତାର ଛୁଆ ଟି ଏବେ ସୁସ୍ଥ ଅଛି। ଭଲ ଅଛି ଯାହା ଭଗବାନଙ୍କ ଦୟାରୁ। ସେ ଡାକ୍ତର ମାନଙ୍କୁ କୋଟି କୋଟି ନମସ୍କାର ସେମାନେ ଗୋଟେ ଜିଅନ୍ତା ଠାକୁ କୁର ଭଗବାନ୍ ସେଇମାନଙ୍କୁ ହିଁ କୁହନ୍ତି। ଡାକ୍ତର କହୁଛେ ଯାହା ଡାକ୍ତର ଆମ ପାଇଁ ଭଗବାନ୍। ତାଙ୍କରି ଦେହରେ ହଁ ତାଙ୍କ ଦେହରେ ଭଗବାନେ ହୁଁ।
ଆମର ସେକେଣ୍ଡେ ଭଗବାନେ ହେଇପାରେ ଡକ୍ତର ଦେଖୁ ଦେଖନ୍ତୁ ଯଦି ଆମେ ଠିକି ଠିକ୍ ଡକ୍ଟରଙ୍କ ପାଖକୁ ଯାଇ ପାଇକିନା ପହଞ୍ଚି ପାରିଲେ ନିହାତି ଆମକୁ ସେ ଚେଷ୍ଟା କରିକି ନାଲ୍ ଆମର ଯୋଉଟା ଆମର ହେଇ ତୁ ସେ ଭଲ କରିବେ କିନ୍ତୁ ଆଉ ଯଦି
ଆଉ ଡକ୍ଟର ଥାଆନ୍ତି ଆଉ ବି ଜଣେ ଜଣେ ଡକ୍ଟର ଥାଆନ୍ତି ମାନେ ନ ଜିନିଷ ଟାକୁ ପଇସା ଲୋଭରେ ସବୁ ଜିନିଷ କରିଦିଅନ୍ତି ଆ ସେଟା ନିଜ ଭାଗ୍ୟ ନି ନିଜ ଇଏ ଉପରେ ନିର୍ଭର କରେ ଯୋଗ ଯାଗ ଉପରେ ଆ ବୋହୁତୁ ମାନେ ଦେହ ଖରାପ କୁ ଇଆଡ଼େ ମନ ଖରାପ ବୋହୁତୁ ଅସୁବି ମ ହଇରାଣ ଆମେ ହେଇଗଲୁ ସେଇ ଛୁଆଟି ବେଳକୁ
ଆଉ କଣ ଆ ଆ। ଏମ୍ ତି ଏ ଛୁଆ ପିଲାଙ୍କୁ ନେଇକି ଚିନ୍ତା ଜଞ୍ଜାଳ ଭିତରେ ସମୟ ଯାଉଚି ଆଉ କଣ। ଏବେ ସବୁ ଠିକ୍ ଠାକ୍ ଅଛି ଏବେ ସବୁ ଠିକ୍ ଠାକ୍ ଅଛି ହୁଁ। ପୁଅ ପୁରା ସ୍ମାର୍ଟ ଆ ସବୁ ପୁରା ଏକ୍ସପର୍ଟ ସେ ପୁରା।
ଆଚ୍ଛା ଯାହାଃ ଯାହା ହଉ ଭଗବାନ୍ ତାର ସେଇଟା ଗୋଟେ ତାର ଜନ୍ମରୁ ସେଇଟା ଗୋଟେ ବଡ଼ ରିଷ୍ଟ ଥିଲା ଭଗବାନ୍ ତା ଦେହ ଟି ସୁସ୍ଥ କରିଦେଲେ କୋଟି କୋଟି ତାଙ୍କୁ
ହାଁ ହଁ ହଁ ହଁ ସିଏ ତ ଏଇନା ବିକିବ ଦଶ ଜଣଙ୍କୁ ଆଉ। ଦେଖାଯାଉ କଣ ଭଗବାନେ ତା ତାଙ୍କମାନଙ୍କ ଭାଗ୍ୟରେ ଲେଖିଛନ୍ତି କଣ ଆଉ ଆମେ ତ ଆଉ କିଛି କହି କହିପାରିବାନି ନା। ହଁ ସୁସ୍ଥ ହେଇକିରି ସୁସ୍ଥ ହେଇକିରି ତ ମଣି ହୁଅନ୍ତୁ ତେଣିକି ଯାହା ତାଙ୍କ କର୍ମ ହଁ ଆଜ୍ଞା।
ନିହାତି ସେ ଭ ଭଲ ଭବି ଷ୍ୟତ କରିବ କାହିଁକିନା ଭଗବାନ ତାକୁ କେତେ ଇଏ ରୁ ସେ ବଞ୍ଚିକିନା ଆସିଛି ତା ଦେହ ଖରାପ ରୁ।
ଆ ହଁ। ଆ ଏବେ ପୁରା ଭଲ ଅଛି ଆଉ ଚିନ୍ତା ନାହିଁ ସେଥିପାଇଁ ଆଉ ତା ଭଉଣୀ ଟିକେ ନା ସିଏ ତ ଆହୁରି ଚାଲାକି ପାଠ ପଢୁଛି କଥା କହିବ ପୁରା ମାନେ ଯେମିତି ବ ବୟସ୍କ ଲୋକଙ୍କ ଭଳିଆ କଥାବାର୍ତ୍ତା କରିବ ତାର ମୋର ଦିନକୁ ଛଅ ଥର ଲାଗୁ। ହଁ ସାଙ୍ଗ ତ ତା ତାର ମୋର ଆମ ସାଙ୍ଗ ଡ଼କାଡ଼କି ଆଉ ସାଙ୍ଗଡାକେ ସେ ମତେ ସାଙ୍ଗ ଡାକିବ ମୁଁ ତାକୁ ସାଙ୍ଗ ଡାକିବି ଲାଗିବୁ ଛଅ ଦିନକୁ ସେ ମତେ ଚିଡେଇବ ମୁଁ ତାକୁ ଚିଡେଇବି ଏଇଥିରେ ସମୟ
ସମୟ ପାସ୍ ହେଇଯାଏ ଆଉ ଆଉ ସକାଳଟା କଣ ବ୍ରେକଫାଷ୍ଟ୍ କରିବେ ଏଇନା?
ଏଇନା ତ ରୁଟି ହଉ ନହେଲେ ଭାବିଛି ଆଜି ଟିକେ ଇଚ୍ଛା ଅଛି ମୁଢ଼ି ଗୁଣ୍ଡ ଟିକେ କରିକି ନା ଅମୁଲୁ ଦେଇକି ଖାଇବି। ଆଜି ରୁଟି ଖାଇବାର ଇଚ୍ଛା ହିଁ ନାହିଁ ନାଇଁ ଗୁଣ୍ଡ ମୁୁଢି଼।
ହଉ ଗୁଣ୍ଡ ମୁଢ଼ି ବି ଅମୁଲୁ ଟା ଏଇଟା ତ ପୁରା ଇଏ ଛତୁଆ ଟାଇପ୍ ର ହେଇଯାଉଥିବ।
ହଁ ସେମିତି ମତେ ଭଲ ଲାଗେ ଖାଇବା ପାଇଁ ବହୁତ୍ ଦିନରେ ଥରେ ଇଚ୍ଛା ହୁଏ।
ଓହୋ ଏଇଟା ଗୋଟେ ମନ ଆଉ ଗ ଏଇ ଯୋଉ କ୍ଷୀରରେ ମୁଢ଼ି ଟା ଭାରି ବଢ଼ିଆ ଲାଗେ।
ଗରମ କ୍ଷୀର ହେଇଥିବ। ମାନେ ନଖ ଉଷୁମ୍ ଥିବ ମୁଢ଼ି ଟା ପକେଇ ପକେଇ ଖାଇବ ଡାଇରେକ୍ଟ ସବୁ ପକେଇଦେଲେ ସେ ନେମିରି ଯି ବ ହଁ ସେଟା ବି ସେମତି ବହୁତ୍ ରେ ମୁଁ ଟିକେ ଖାଏ ନହେଲେ ନାଇଁ। ଆଉ ଯଦି ଫ୍ରେଶ୍ ଦହି ହେଇଥିବ ଖଟା ଲାଗୁନଥିବ ଚୁଡ଼ା ଖାଇବି ଯେ ପତଳା ଚୁଡ଼ା ହେଇଥିବ ଧୋଇବିନି ଗୋଲେଇକିନା ଖାଇବି।
ଓହୋ ହଁ ତାର ଗୋଟେ ବାସ୍ନା ହୁଏ ଦେଖିବେ ମୁଢ଼ି ଦହି ଖାଇବେ। ଆଉ ଗୁଡ଼ ଟିକେ ପକେଇବେ ତାର ଗୋ
ହଁ ହଁ ନା ଆଗ କାଳରେ ଆମେ ସିନା କହୁଛେ ଆଗ କାଳରେ ଲୋକମାନେ ଗୁଡ଼ ପିଠା ଗୁଡ଼ ରେ ଜିନିଷ ଖାଇବାକୁ ଭଲ ପାଉଥିଲେ କିନ୍ତୁ ସେଟା ଦେହ ପାଇଁ ଭଲ ତାଙ୍କ ଦେହ ଯୋଉ ସୁସ୍ଥ ପୂର୍ବ କାଳ ଲୋକ ଯୋଉ ଖାଉଥିଲେ ମାନେ ବିନା ସାରଦିଆ ଜିନିଷ ସେମାନେ ଯେମିତି ତାଗା ତାଗେଡା ତାଗେଡା ସୁ ତ ଆଜି କାଲି ଆଉ ଲୋକ ଦେଖୁଚ ପଚାଶ ଷାଠିଏ ଭିତରେ ଆୟୁଷ ଶେଷ ସେତେବେଳେ ଲୋକ ଶହେ ପାର ହେଇଯାଉ ଥିଲେ କିନ୍ତୁ ଆଜି କାଲି ଆମେ ଯୋଉ ରାସାୟନିକ ସାର ଦିଆ ଜିନିଷ ସବୁ ଖାଇଲେ ଆମେ ଲାଷ୍ଟିଙ୍ଗ୍ କମ୍।
ହଁ ନାଇଁ ଠିକ୍ କଥା ତ ଆଉ ପନିପରିବାଠୁ ମାନେ ଆମ ଏୟାର ପଲ୍ୟୁସନ୍ ସବୁତକ ପାଇଁ ଦେହ ଖରାପ ହଁ।
ବିଷାକ୍ତରେ ଖାଉଚେ କରିବା ଆଉ କଣ ସଂସାର ତ ସବୁ ସେଇଆ ହେଇଗଲା ସାର ଦିଆଠୁ ଆରମ୍ଭ କରିକି ଅ
ର ସବୁ ଧାନରେ ସାର ହେଲା ସବୁଥିରେ ସାର ନଦେଲେ ଅମଳ ଅଧିକ ହବନି ଲୋକ ଲାଭ ପାଇ ପାଇବେନି ସେଇ ଭଳିଆ ହେଲା ଆମେ ସେ ସେଇଆକୁ ଖାଇଲେ ଖାଇବାକୁ ତ ପଡ଼ିବ ନିଶ୍ଚିନ୍ତ ବଞ୍ଚିବା ପାଇଁ ତ ଖାଇବା। ଆଉ ଆଜିକାଲି ଆଉ କର୍ମ ଜଞ୍ଜାଳ ଭିତରେ ବାରିଘରେ କଣ ସବୁ ଜିନିଷ କରି ଖାଇ ହଉଚି କି କରିହଉନି ହଁ। ଖାଇବା ପାଇଁ ବାଧ୍ୟ ଆଉ ବଞ୍ଚିବା ପାଇଁ ଖାଇବା। ନିଶ୍ଚିନ୍ତ ହୁଁ ଆଉ କଣ ହଁ। ଆଉ ତ ଛୁଆଙ୍କର ସ୍କୁଲ ଖୋଲିଗଲାଣି ପାଠ ପଢ଼ିବା ଆଉ ଏଇନା କୁଆଡ଼େ ଯାଇପାରିବନି ନାଇଁ?
ଆ ନା ଏଇନା ଆଉ ଯାଇ ହବନି। ଖାଲି ଏଇ ବାହାରିଥିଲୁ ହଁ ପୁରୀ ଯିବା ପାଇଁ ବାହାରିଥିଲୁ ଯେ ତାପରେ ତୋସି ଦେହ ଖରାପ ହେଲା ଛୁଆଙ୍କର ଦେହ ଖରାପ ହେଲା ତାପରେ ଆଉ ଏମିତି ଆମେ ଯୋଉ ବାହାରି ଥିଲୁ ଭାଉଜ ସାଙ୍ଗରେ ତାଙ୍କର ଡାଇବେଟିସ୍ ତ ତାଙ୍କ ଦେହ ଟିକେ ଖରାପ ହେଇଗଲା। ଆଉ, ସେଇଥିପାଇଁ ଆଉ ଯାଇପାରିଲୁନୁ। ହଁ କମିଗଲାଣି।
ଓଃ ତ ଆଉ ତାଙ୍କୁ ତାଙ୍କୁ କହିବ ଟିକେ ଦାୟିତ୍ୱରେ ମେଡିସି
ସିଏ ଟିକେ ଖାଇବା କିଛି ରେଷ୍ଟିଙ୍ଗସନ୍ କରୁନାହାନ୍ତି ନା। ସେଇଥିପାଇଁ ତାଙ୍କର ଏମିତି, ସେ ପା ଏବେ ତାଙ୍କର କ'ଣ ହେଲା ବାନ୍ତି ଫାନ୍ତି କରି ଚେତା ବୁଡିଲା ଲେ ଖେ ହେଇଗଲେ ପୁଣି ହସ୍ପିଟାଲ ଗଲେ ବଢ଼ିଯାଇଛି।
ଓହୋଃ! ନାଇଁ ଦାୟିତ୍ୱରେ ନ ରହିଲେ ଦେହ ଖରାପ ହେଇଯିବ ନା। କୋଉ ଏଜ୍ ହେଇଛି ହେଇଛି? କମ ଏଜ୍ର ଲୋକ ଦେହକୁ ଟିକେ ଦାୟିତ୍ୱ ରଖିବେ ନା ଆଉ।
ଅ ହଉ।
ତ ନ ରଖିଲେ କେମିତି ହବ। ଆଉ ହଉ ମୁଁ ତମେ ତ ଟିକେ ବ୍ୟସ୍ତ ଥିଲ ଆଉ କେତେବେଳେ କଥା ହବା ଆଉ ରଖୁଛି।
ହୁଁ ବାଏ।